ହ୍ୟାଲୋ।
ମୁଁ ଗୌତମ ବାବୁ ଟ୍ରାଭେଲର୍ କାମରୁ କହୁଛନ୍ତି କି ଆପଣ?
ହଁ ହଁ ମୁଁ ସେଉଠୁ କହୁଛି ଆପଣ କେଉଁଠୁ କହୁଛନ୍ତି କି ଆପଣଙ୍କର ବର୍ଷା ହେଉଛି ଆପଣଙ୍କର ଶବ୍ଦ ହେଉଛି ମୋତେ।
ହଁ ହଉ ଯେ ଆପଣ ଗୌତମ ଅ ଟ୍ରାଭେଲର ସର୍ଭିସରୁୁ କହୁଛନ୍ତି କି?
ହଁ କହୁଛି କଣ ହେଲା କି?
ହଁ ହଁ ମୁଁ ଟିକେ ଗାଡି ଗୋଟେ ବୁଝିଥିଲା ଆପଣଙ୍କ ପାଇଁ ଗୋଟେ ଶିଟି ବାଲା
କେତେ ସିଟର ଗାଡ଼ି ଦରକାର କି ଆପଣଙ୍କୁ?
ହ ବାହାଘର ଯିବା ପାଇଁ।
ବାଇଶି ଜଣଙ୍କର?
ହଁ ହଁ।
କୋଉଠିକି ଯିବେ କି?
ଯାଇ ଜଗତସିଂହପୁରଠି। ଯିବାର ଥିଲା ଭୁବନେଶ୍ଵରକୁ ଆପଣଙ୍କର ଯଦି ଗାଡି ଅଛି ଆମ କୁ ଟିକେ ଜଣାନ୍ତୁ।
ଆପଣଙ୍କର ଶବ୍ଦ ମତେ ଶୁଭୁ ନାହିଁ।
ଆପଣଙ୍କର ଯଦି ଗାଡି ଅଛି ଆମକୁ ଜଣାନ୍ ମତେ ଅଛି।
ଗାଡି ତ ମୋର ଅଛି ହେଲେ ଆପଣ କେଉଁ ଜାଗାକୁ ଯିବେ ମତେ ଟିକେ ଭଲସେ କୁହନ୍ତୁ ମତେ ସେତେବେଳେ ଶୁଭିଲା ନାହିଁ ଆପଣଙ୍କର ଗୋଟିଏ ଗୋଟିଏ କଥା ମତେ ଅସ୍ପଷ୍ଟ ଭାବରେ ଶଭୁଛି।
ମୁଁ ଟିକେ ଯିବାର ଥିଲା ଆମୁକୁ ବାହାଘରିଆ ପାଇଁ
ଓହୋ ଜଗତସିଂହପୁର ଯିବେ ଜଗତସିଂହପୁରର କୋଉ ଜାଗା ଯିବେ ଆପଣ?
ଜଗତସିଂହପୁରର ବାଲିକୁଦା ଠାରେ ଅବସ୍ଥି ବାର ଯେ ଆପଣଙ୍କ ହିସାବରେ ପଇସା ପତ୍ର କେତେ କଣ ଲାଗିବ ଯଦି ଆପଣଙ୍କ ପାଖରେ ଗାଡ଼ି ଅଛି ଆମୁକୁ କୁହନ୍ତୁ।
ଜଗତସିଂହପୁର ହିସାବରେ ଟିକେ ନା କୁ ଆମକୁ ଟିକେ ମାନେ କଣ କହିଲେ ଅ ଫିକ୍ସ ରେଟ ରହିଯିବ ଆପଣଙ୍କର।
ଯାହା ହେଲେ ବି କେତେ ଅଠର ହଜାର କୋଡିଏ ହଜାର ଏମିତି କେତେ ଲାଗିବ କୁହନ୍ତୁ।
ନା ନା ଏତେ ବି ନୁହେଁ ମାତ୍ର ଚଉଦ ହଜାର ଆପଣଙ୍କର ହେଇଯିବ।
ଟିକେ କମାନ୍ତୁ ଦୁଇ ହଜାର ଟଙ୍କା କରନ୍ତୁ।
ନା କହୁନାହାନ୍ତି ଆପଣଙ୍କୁ ମାଗଣାରେ ନେଇଯିବୁ
ଦୁଇ ହଜାର ଟଙ୍କା ନହେଲେ ଆପଣଙ୍କୁ ଖାଇବା ପିଇବା ସହିତ ଆମେ ଛାଡ଼ିବୁ ଆପଣଙ୍କୁ ଦୁଇ ହଜାର ଟଙ୍କା କହିଦିଅନ୍ତୁ।
ନା ନା ହେଇପାରିବନି ଚଉଦ ହଜାର ଟଙ୍କା ହିଁ ହେବ ତାଠାରୁ ଆଉ କମେଇ ହବନି
ତାହେଲେ
ନା ଆପଣଙ୍କର ଶବ୍ଦ ପୁଣି ମତେ ଅସ୍ପଷ୍ଟ ଭାବରେ ଶୁଭୁଛି ଟିକେ ଭଲସେ କୁହନ୍ତୁ।
ମୁଁ କହୁଥିଲି କି ଦଶ ହଜାର ଟଙ୍କା ଦଶ ହଜାର ଟଙ୍କା ହବ ଦଶ ହଜାର ଟଙ୍କାରେ
ନା ନା ଦଶ ହଜାର ଟଙ୍କାରେ ହବନି ଦଶ ହଜାର ଟଙ୍କାରେ ବାହାଘର ଆପଣ କରିକି ଦେଖଉନାହାନ୍ତି ଯଦି ହେଇଯିବ ବାହାଘର ଆପଣଙ୍କର ତାହେଲେ ମୁଁ ଗାଡି ଆଣିବା ପାଇଁ ପ୍ରସ୍ତୁତ ଅଛି ଦଶ ହଜାରରେ।
ବାହାଘର ପାଇଁ ତ ଲକ୍ଷେ ଦୁଇ ଟଙ୍କା ଖର୍ଚ୍ଚ ହେବ କିନ୍ତୁ ଗାଡ଼ିଟି ଦରକାର ଆ ଆପଣ ଯଦି ଗାଡ଼ିଟେ ଦଶ ହଜାର କରନ୍ତୁ ମୋତେ ଜଣେ ବନ୍ଧୁ ଆପଣଙ୍କ ନମ୍ବରଟି ଦେଇଥିଲେ ଆପଣ ଏମିତି କହିଲେ କେମିତି ହବ କୁହନ୍ତୁ।
ଯୋଉ ବନ୍ଧୁ ଆପଣ ନମ୍ବର ଥିଲେ ସେ ବନ୍ଧୁଙ୍କ ଠାରୁ ଦଶ ହଜାର ଆଣ ପହରେ ଆଉ ବା କି ଦଶ ହଜାର ଆପଣ ନିଜ ଆଡୁ ଯୋଡ଼ି କରି ଦେଇଦିଅନ୍ତୁ ମୋର ହେଇଯିବ।
ନାଇଁ ନାଇଁ ସେମିତି ହେବନହି ହଉ ଠିକ୍ ଅଛି ଚଉଦ ହଜାର ରଖିଦିଅନ୍ତୁ ଆପଣ ଆସି ଆସି ପାରିବେ ଆସନ୍ତାକାଲି ହିଁ ଯିବାର ଅଛି।
କାଲି ହିଁ ଯିବାର ଅଛି ତେବେ ଆଡ଼ଭାନ୍ସ କରନ୍ତୁ ଚାରି ହଜାର ଆଡ଼ଭାନ୍ସ କରନ୍ତୁ ଆଗ
ଆଗୁଆ ମୁଁ ଚାରି ହଜାର ତ ନୁହଁ ତିନି ହଜାର ଟଙ୍କା ଦେଇ ଦଉଛି ରା ତିରେ ଆଉ ଏକ ହଜାର ପଠେଇଦେବି କଣ କହୁଛନ୍ତି।
ଆଚ୍ଛା ହଉ ଠିକ ଅଛି କୋଉଠି କେତବେଳେ କଣ ବାହାରିଆ କେତେବେଳେ କଣ ବାହାରି କହୁନାହାନ୍ତି।
ହଁ ଆସନ୍ତା କାଲି ଆମେ ତ ଯେହେତୁ ଶୁଭମୂର୍ତ୍ ତ ଅଛି ବାହାଘରର ବାରଟା ସମୟରେ ଆପଣ ସେଇ ଗାଡ଼ିଟି ଆଣିକି ଆମ ଘର ଆଗରେ ଆଠଟି ସମୟରେ ଲଗେଇଦେବେ ଆଠଟି ସମୟରେ ଲଗେଦେଲେ ଆମେ ସ ଅ ନଅଟାରେ ପହଞ୍ଚିଯିବା ନଅଟାନ ତ ନୁହଁ। ଦଶଟା ହେଲେ ପହଞ୍ଚିଯିବା ଆପଣ ଯଦି ଟିକେ ଭଲସେ ଚଲାଇଲେ। ଆଉ ତାପରେ ନାଚାଗୁଦା କରି କରି ସାଢ଼େ ବାରଟାରେ ହେଇଗଲେ ବାହାଘର ହୋଇଯିବ କଣ କହୁଛନ୍ତି।
ସେମିତି ହେଲେ ତ ଆପଣଙ୍କୁ ମୁଁ ଭାବିଲି ଆପଣଙ୍କୁ ଗାଡ଼ି ଦରକାର ଥିଲା- ମାନେ ଏମିତି ମାନେ ଏମି଼ତି ଉଠା ବକା କରିବା ପାଇଁ ଉଠା ବକା ହେଇଥିଲେ ଚଉଦ ହଜାର ଟଙ୍କା କିନ୍ତୁ ଆପଣ କହୁଛନ୍ତି ବରଯାତ୍ରୀା ସହିତ ମଧ୍ୟ ଯଦି ଟ୍ରାଭେଲର ଆପଣିତି ପଛରେ ପଛରେ ଏମିତି ମାନେ ବରଯାତ୍ରୀ ନେଇକରି ଯିବେ ତେବେ ଅଧିକା ଟଙ୍କା ଦି ହଜାର ଅଧିକା ପଡିପାରେ ଆପଣଙ୍କୁ
ଆପଣ ନିହାତି ଗୋଟେ ଠକ ଲଗ ଲାଗୁଛି ଆପଣ ବୋଧହୁଏ ଗୌତମ ବାବୁ କହୁନାହାନ୍ତି ଆପଣ ତାଙ୍କ ପୁତ୍ର ବୋଧ ହୁଏ କହୁଛନ୍ତି।
ନା ନା ସେମିତି ନ ମୁଁ ସେଇ ହଁ କହୁଛି କିନ୍ତୁ ତମର ବୁଝିବାର ଭୁଲ ହଉଛି ଯଦି ଆପଣ ଯଦି ଆପଣ କଣ କରିବେ କହିଲେ ବରଯାତ୍ରୀ ସହ ଯଦି ଆମ ଗାଡ଼ିକୁ ଚଲାଇବେ ଆମ ଗାଡି ତ ଆଉ ପାଣିରେ ଚାଲୁନି କି ତେ ବେଟେରୀରେ ଚାଲୁନି ନା ତେଣୁ ତେଲରେ ଚାଲୁଛି ତେଣୁ ଅଧିକ ପଇସା ଖର୍ଚ୍ଚ ହବ ତେଣୁ ସେ ସେଥିପାଇଁ ମୁଁ କହିଲି ଆପଣ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ ଆପଣ ମୋ ଜାଗାରେ ଥିଲେ କଣ କଥାନ୍ତି
ମୁଁ ଯଦି ଆପଣଙ୍କ ଜକେଟ୍ ଥାଆନ୍ତି ତେବେ ମୁଁ ପାଞ୍ଚ ହଜାର ଟଙ୍କା କମେଇ ଦେଇଥାନ୍ତି ଆପଣ ତ କମାଉନାହାଁନ୍ତି।
ଆପଣ ହ ପାଞ୍ଚ ହଜାର କମେଇ ଦେଇଥାନ୍ତେ ଆଚ୍ଛା ହଉ ଠିକ ଅଛି ତେବେ ମୁଁ ମଧ୍ୟ ପାଞ୍ଚ ହଜାର ଟଙ୍କା କମେଇ ଦଉଛି ମୁଁ ତିରିଶ ହଜାର ଟଙ୍କା କଣଠୁ ନେବି ମୁଁ ପାଞ୍ଚ ହଜାର କଣ ଦଶ ହଜାର କମେଇ ଦଉଛି ମୁଁ କୋଡିଏ ହଜାର ଟା ଆପଣଙ୍କୁ ନେବି ଆପଣଙ୍କର ଚଳିବ
ଆପଣ ନିହାତି ଗୋଟେ ଠକ ଲୋକଟିଏ ଆପଣ ମତେ ଠକୁଛନ୍ତି ଓ ସେ ଛାଡନ୍ତୁ ଆପଣ ହଉ ଠିକ ଅଛି କୋଡିଏ ହଜାର ତ ନୁହଁ ମୁଁ ଷୋହଳ ହଜାର ଟଙ୍କା ଦେବି ଆପ ଆପଣ କାଲି ସନ୍ଧ୍ୟା ସମୟରେ ଗାଡି ଆଣି ଲଗେଇ ଦିଅନ୍ତୁ ଆମେ ବାଇଶି ଜଣ ଯିବେ କିନ୍ତୁଆଉ ଦି ଜଣ ପଚିସି ଜଣ ଯିବୁ ତିନି ଜଣ ଏମିତି କୋଳରେ ବସା ବସିି ହୁଏ ନହେଲେ ଠିଆ ହୋଇ ପଳେଇବୁ କଣ କହୁଛନ୍ତି।
କୋଳରେ ବସା ବସି ହେଇଛି ସିଷ୍ଟମ ତ ନାହିଁ ଏଥିରେ ଯଦି ବି ସେଥିରେ ଯିବେ ଆପଣ ତାହେଲେ ଯଦି ପୋଲିସ ଫୋଲିସ ଧରେ ସେତେବେଳେ ଯେମିତି ତା ପୂର୍ବରୁ ଯେମିତି ଆପଣ ଓହ୍ଲାଇଯିବେ ନହେଲେ ମୁଁ ଏକ୍ସଟ୍ରା ଆପଣଙ୍କ ଠାରୁ ପ୍ରତି ମାନେଉ ଫାଇନ ର ପଇସା ନେବି
କାହିଁକି ସେମିତି ଆପଣ କରିବେ ଦୁଇ ତିନୋଟି ଛୋଟ ଛୁଆ ଗୁଡା ଅଛନ୍ତି ଯାହା ଜେମିତି ମାନେ ସେମାନେ ଦୁଇରୁ ତିନି ବର୍ଷରେ ହେବେ ଆଉ ସେମାନେ ତ କୋଳରେ ବସିପାରିବେନି ଆଉ କଣ ତାଙ୍କୁ ଠିଆ ହେଇ ଛାଡ଼ିବେ ଆପଣ ବୋଧହୁଏ ଭୁଲ ବୁଝୁଛନ୍ତି।
ଓହୋ ଛୋଟ ଛୁଆ ଅଛନ୍ତି ମତେ ସେଇଟା ଆଗରୁ କହିବାର ଥିଲା ନା ମୁଁ ଭାବିଲି ବଡ ଲୋକ ହୋଇଥିବ ଆପଣଙ୍କ କଥାବାତା ର ଆପଣ ଜଣେ ମାନେ ମିଥ୍ୟା ବାଦି ଭଳି ଲାଗୁଛନ୍ତି ମୋତ ସେଥିପାଇଁ ମୁଁ ସେଥିପାଇ କହିଲା ଆଚ୍ଛା ହଉ ଠିକ୍ ଅଛି। ଷୋହଳ ହଜାର ଖାଇଲା ବେଳୁ ହେଲା କେତେ ଯଦି ଗୋଟେ ରାତି ନେବେ ଆପଣ ଯଦି ଏକ୍ସଟ୍ରା ରହିବା ପାଇଁ ଆପଣ ହଜାର ଟଙ୍କା ଏକ୍ସଟ୍ରା ଲାଗିବ ଗୋଟେ ରାତି ରହିବା ପାଇଁ ସେଇଟା ମଧ୍ୟ କହିଦଉଛି ଆଜ୍ଞା ନହେନେ ଆପଣ କହିବେ ପଛରେ ମୁଁ ଜାଣିବାକୁ ପାଇଲି।
ଆପଣଙ୍କ ପଛ ପଟେ ଏକ ଶବ୍ଦ ଶୁଣ ଯାଉଛି ଓ ଆଉ ଯୋଉ ଆପଣ କହିଲେ ଯେ। ଯଦି କୋଉଟା ତି ହେଲା ଆଉରି ବଢିଲା। ଆପଣ ତ ମୁଁ କହିଲି ସନ୍ଧ୍ୟା ଆଠଟା ବାହାରିବ ଆପଣ ତା ପରଦିନ ସକାଳୁ। ଛଅଟାରେ ଆସି ପହଞ୍ଚିଯିବେ ତ ଅନ୍ୟ ଏକ ରାତି ପଢିବେ କେମିତି।
ମୁହୁ ଏକା ଆଜି ଆଜି ତ ନୁହେଁ କାଲି ଆପଣଙ୍କର ବାହାଘର। ମୁଁ କାଲି ଯାଇ ଆଠଟାରେ ସେଠି ପହଞ୍ଚିବି କାଲି ଆଠଟାରେ ପହଞ୍ଚିସାରିଲା ପରେ ଆପଣ ବାହାଘର ସରିଲା ପରେ। ରାତି ଯେତେବେଳେ ହେଇଯିବ ମାନେ ଦଶଟା ଏଗାରଟା ଯେତେବେଳେ ହେଇଯିବ। ତାପରେ ମୁଁ ଘରକୁ ଫେରିବି କିନ୍ତୁ ଆପଣ ଯଦି ମନା କରିଦିଅନ୍ତେ କି ନାଇଁ ଆପଣ ଘରକୁ ଯାଆନ୍ତିନୀ ଆମର ଟିକେ। କାମ ଅଛି ଆମେ ଆମର ଟିକେ ଲୋକକୁ ନେଇଯିବାର ଅଛି ଇଏ କରିବାର ଅଛି ସିଏ କରିବାର ଅଛି। କିଛି ମଧ୍ୟ ଯଦି ଆପଣ ସେମିତି କିଛି କରୁଛନ୍ତି ତେବେ ଆପଣଙ୍କର ହଜାର ଟଙ୍କା ଏକ୍ସଟ୍ରା ଲାଗିବ ବୋଲି ମୁଁ କହିଲି।
ହଉ ଠିକ୍ ଅଛି ଆପଣଙ୍କ ଗାଡିରେ ଗୀତ ବଜେଇବା ପାଇଁ ଯନ୍ତ୍ର ଅଛି।
ହଁ ହଁ ଆପଣଙ୍କର ନାହିଁ ବୋଲି କଣ ଆମର ନ ନାହିଁ ନା କଣ ଆମର ସୋନିର ଲାଗିଛି।
ଆପଣଙ୍କର ଏତେ ବଡ଼ କମ୍ପାନୀର ଲାଗିଚି ତାହେଲେ ତ ଭଲ ଶବ୍ଦ ହେଉଥିବ।
ହଁ ଭଲ ଶବ୍ଦ ତ ଅବଶ୍ୟ ହେଉଛି।
ମତେ ଚା ଆପଣଙ୍କ ଜଣେ ବନ୍ଧୁ ଥିଲେ ସିଏ କହିଲେ ଯେ ଆପଣ କ କଥା ହୁଅନ୍ତୁ ଗୌତମ ବାବୁଙ୍କ ସହିତ ସେ ଦି ତିନି ହଜାର କମେଇଦେବେ। ଆପଣ ତ କୌଣସି ଷୋହଳ ହଜାର ଧରିଲେ ପନ୍ଦର ହଜାର କରୁନାହାନ୍ତି।
ଆଚ୍ଛା ହଉ ଠିକ୍ ଅଛି ପନ୍ଦର ହଜାରରେ କହୁଛି କିନ୍ତୁ ଆଉ କମେଇବା କଥା କୁହନ୍ତୁ ନାହିଁ।
ଆପଣଙ୍କୁ ଦିଆହବ କିଛି ଖାଦ୍ୟ। ପଦାର୍ଥ ଆପଣ କଣ ଖାଇବେ କୁହନ୍ତୁ ଆପଣ ଫେରେ ଆଗୁଆ କହିଦେବ ନହେଲେ ଆପଣ ପୁଣି କହିବେ ତା ପାଇଁ ବି ହଜା ଟଙ୍କା ମୋତେ ଦରକାର ଯେହେତୁ ମୁଁ ବାହାରୁ କିଣି ଖାଇବି।
ଆରେ ନା ନା ଆପଣ କେମିତି କଣ ଖାଇବାକୁ କରିବାକୁ କହୁନାହାନ୍ତି ମାନେ। ମୁଁ ଭୋଜି ଟା ଖାଇପାରିବି ନା ବାହାରୁ ଖାଇବାକୁ ମୋତେ ପଡ଼ିବ?
ନାଇଁ ନାଇଁ ଆପଣ ଭୋଜିରେ ଖାଇପାରିବେ। ଆମେ ସବୁ ସେମିତି ଯିଏ ବି ଆସିବା ଆମେ ତାଙ୍କୁ ଦେଇଦବୁ କିନ୍ତୁ ବାହାର ଲୋକ ନୁହଁ ଆପଣଙ୍କୁ। ଆ ସେଇ ଆପଣ ତ ଜାଣିଚନ୍ତି ଭୋଜି ରେ କଣ ହୁଏ ଆପଣ ତ ଯାଇଥିବେ ସେଇ ସବୁ ହୋଇଥିବ ସାଧା ବି ହୋ ଇଥିବ ଆମିଷ ବି ହୋଇଥିବ ଆପଣଙ୍କୁ ଯାହା ଭଲ ଲାଗିବ ଆପଣ ସେୟା ଖାଇବେ।
ତେବେ ଠିକ୍ ଅଛି ତେବେ ସେଥିପାଇଁ କିଛି ଦବା ଦରକାର ନାହିଁ ଏକ୍ସଟ୍ରା କିଛି ଦବା ଦରକାର ନାହିଁ।
ଆଉ ଆପଣଙ୍କ ପୁଅ କେଉଁ ଶ୍ରେଣୀରେ ପଢୁଛି ବର୍ତ୍ତ ତମାନ ମୁଁ କଣ ଶୁଣିଲି ସିଏ ଆଁ ପ୍ଲସ ଟୁ ଫେଲ ହୋଇଯାଇଚନ୍ତି।
ନା ନା ସେ ପ୍ଲସ୍ ଟୁରେ ଉତ୍ତୀର୍ଣ୍ଣ କରିଛନ୍ତି ନା ଭଲ ବେଶ ଭଲ ମାର୍କ ରଖି ଉତ୍ତୀର୍ଣ ହୋଇଚନ୍ତି ପାଢିରେ। ଟ୍ୟୁ୍ଟରାଲର ଆପଣ ଭିଡିଓ ଦେଖିନାହାନ୍ତି ବୋଧେ ନ୍ୟୁଜରେ ଆଉ।
ହଁ ମୁଁ ଦେଖିଥିଲି ସେ ଏକ ଫୋଟୋ ଚିତ୍ର ଧରିଥିଲେ ତାଙ୍କୁ ଲ ଶେଷରେ ରଖାଯାଇଥିଲା ମତେ ଲାଗିଲା ବୋଧ ହୁଏ ସିଏ। ଫେଲ୍ ହୋଇଯାଇଚନ୍ତି ତ ସବୁ ପିଲାଙ୍କୁ ଦେଉଚନ୍ତି। ହଉ ଛାଡନ୍ତୁ ଆପଣଙ୍କ ତ ପିଲା ଉତ୍ତୀର୍ଣ୍ଣ ହୋଇଯାଇଚନ୍ତି।
ନାଁ ନାଁ ଫେଲ ନୁହଁ ସେ ସ ଉଁ ଯୋଉମାନେ ସବୁ ଉତ୍ତୀର୍ଣ୍ଣ କରିଚନ୍ତି ସ ସେମାନଙ୍କୁ ସବୁ ମିଳିଚି। ଯେହେତୁ ତା ଉପରକୁ ଆହୁରି କେତେ କେତେ ପିଲା ଥିଲେ ସେଥିପାଇଁ ତାକୁ ସର୍ବଶେଷରେ ମିଳିଚି। କିନ୍ତୁ ମିଳିଚି ତ ଆଉ।
ଆଉ ମୁଁ କଣ ଶୁଣିଲି ଆପଣଙ୍କର ବନ୍ଧୁଙ୍କ ପୁଅ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଚି।
ନା ନା ସେଇଟା ଆପଣ ଭୁଲ ସେ ଶୁଣିଥିବେ ସିଏ ହେଉଚନ୍ତି ଫେଲ ହେଇଚନ୍ତି ସେ ପୁଣି କଳା ପଢୁଥିଲେ।
କଳା ପଢୁଥିଲେ ହଁ ମୁଁ ତ ଶୁଣିଥିଲି ସେ କଳାରେ ଛଅଶହରୁ ପାନ୍ସ ପଚାଶ ନମ୍ବର ରଖି। ସରକାରଙ୍କ ସହିତ ଭେଟ କରିଚନ୍ତି ଆପଣ ଏମିତି କି କଥା କହୁଚନ୍ତି।
ନା ନା ସେଇଟା ତାଙ୍କ ସେଇଟା ତାଙ୍କ ବନ୍ଧୁ ମିଛ କଥା କହିଛନ୍ତି। ସେ କହିବା କଥା କଣ କହିଲ ସେ ଫେଲ ହୋଇଚନ୍ତି କାହାକୁ ମୁହଁ ଦେଖେଇ ପାରୁନାହାନ୍ତି। ତେଣୁ ସେ ସେଥିପାଇଁ ମିଛ ପ୍ରଚାର କରୁଛନ୍ତି ଯେମିତି ସେମାନେ। ଲଜ୍ଜା ଅନୁଭବରେ ଯେମିତି ସେମାନେ ମୁକ୍ତି ନ ହୁଅନ୍ତୁ ଆପଣ ଜାଣିଛନ୍ତି ତାଙ୍କ ନାଁ କଣ ମୁଁ କହିବି କି ତାଙ୍କ ନାଁ?
ନାଇଁ ନାଇଁ ମୁଁ ତାଙ୍କ ସହିତ କଥା ହେଇକି ଆପଣ କଥା କିଛି ସମୟ ପରେ ବୁଝୁଚି ବର୍ତ୍ତମାନ ମୁଁ ଯାଉଚି ଆ ଆପଣଙ୍କୁ ତାଙ୍କ ସହିତ କଥା ହେଇକି ମୁଁ ଆଉ ଥରେ କରୁଚି ପାଞ୍ଚ ମିନିଟ ପରେ କଣ କହୁଚନ୍ତି।
ହଁ ହଁ ଚଳିବ କିନ୍ତୁ ନାଁ ଟା ଶୁଣି ଦେଇଥାଉନାହାନ୍ତି କାଳେ କିଏ ଫେଲ ହେଇଚନ୍ତି ତାଙ୍କ ନାଁ ଟା।
ନାଇଁ ନାଇଁ ଥାଉ ଯେହେତୁ ମୋ ନାଁ ଅଛି ତ କାଳେ କଣ କିଛି ଅସୁବିଧା ହେଇଯିବ ମୁଁ ତାଙ୍କ ସହିତ କଥା ହେଇ କହୁଚି ଆପଣ ଧନ୍ୟବାଦ ରହୁଚି ମୁଁ ଠିକ୍ ଅଛି।
ଆଚ୍ଛା ହଉ।